ଭାଇ
ହଁ ଭାଇ ଭଲ ଅଛେ
ଆଉ ଖାଇସାଇଲେଣି
ହଁ ଭାଇ ଖାଇସାରିଲଣି ଆଉ ତମେ
ମୁଁ ବି ଖାଇସାରିଲାଣି ଭଲ ବି ଅଛି। ଆପଣଙ୍କ କଥା ଜଣା ପଡୁଛି ଆପଣ ବହୁତ ଭଲରେ ଥିବେ ଆଉ ଆପଣଙ୍କର। ଖୁସି କଥାରେ ବହୁତ ଭଲ ଲାଗୁଛି ଆପଣଙ୍କ ସହିତ କଥା ହେବାକୁ ଭାଇ।
ଆଉ ଭାଇ।
ଆଜ୍ଞା।
ଆଉ କଣ କରୁଛନ୍ତି ଭାଇ।
କଣ କରିବା ଆମର ଗୋଟାଏ ଲାଇଫ ଆମର ଗୋଟାଏ ଜୀବନ ଏଇ ଗୋଟେ ଲାଇଫ ଜୀବନରେ ଆମେ ଯେ ତିକି। ଯାହା କରିବାର ଅଛି କରିବା ଏବେ କିନ୍ତୁ ଆମେ ଟିକେ ପାଠାଗାର ଅଛି ଆମେ ପାଠ ପଢିବାକୁ ଆସିଛୁ କିନ୍ତୁ ଏ ସମୟରେ ଟିକେ ଆମେ। ବାହାରକୁ ଆସିଛୁ ବୁଲିବା ପାଇଁ ଟିକେ। କନ୍ ଖଇକି ଟିକେ ରେ ଏଁ - ଥଣ୍ଡା ପବନ ଖାଇକି ଟିକେ ପାଠ ପଢିବାକୁ ଆଉ ଟିକେ କେତେ ସମୟ ଗଲେ ଯିବା ଆଉ। ଆଉ ଆପଣ ଆପଣ ନାଗୁଛି ଘରେ ରହୁଛନ୍ତି। କାଇଁ କି ନା ଆପଣଙ୍କର ଆପଣଙ୍କ। ପାଣି ପବନ ଟା ଜଣା ପଡିଯାଉଛି ଆପଣ କୋଉଠି ରଖିଲା ରହିଲା ଭଳିଆ।
ଆଁ ଉ।
ଗାଁରେ କେମିତି କଣ ସବୁ ଚାଲିଛି ଆଜ୍ଞା।
ଗାଁ ରେ କଣ ସବୁ। ଭଲ ମନ୍ଦ ଆଉ ସକାଳ ପାଇଲେ କୁଆଡେ ଯିବା କଥା ବୁଲି ଆଉ।
ଓହୋ।
ଆଉ କଣ ଖାଇଛନ୍ତି ଭାଇ କି ଖାଇ ନାହାନ୍ତି।
ହଁ ଖାଇଛି ଖାଇଛି ଖାଇଛି ଭାତ ଡାଲି ପୋଟଳ କୁରୁମା। ଆଉ ଦହି ବାଇଗଣ।
ଆ ହା।
କଣ କରିବା ଦୁଃଖ ସୁଖରେ ଯୋଉଠି ହଷ୍ଟେଲରେ ରହୁଛି। ତ ସେଇ ଆପଣ ଯୋଉଠି ମିଳିବ ସାହା ଜା ଖାଇଦବା କଥା ଆଉ।
ଆଜ୍ଞା ହେଁ।
ଏଇତ ଜୀବନ ଆମର ଆଉ ଆମେ ଜୀବନରେ କିଛି। କିଛି କରିପାରିବା କି ନ କରିପାରିବା ନାହିଁ ଦେଖା ଯାଉ ଯେପ ଜୀବନ ଯେତେ ଯାକେ ଅଛି। ସେତିକି ଦିନି କଷ୍ଟ କରିବାକୁ ପଡିବ ଆଉ।
ହଁ ଭାଇ।
କାହିଁକି ନା ଆମେ କଷ୍ଟ ନ କଲେ କୃଷ୍ଣ ବି ଦେଖି ପାରିବାନି ତ ବିନା କ୍ର- କଷ୍ଟରେ କୃଷ୍ଣ ଟା ଦେଖିବା କୁଆଡ଼େ ଆମେ।
ହଁ ଭାଇ।
ହୁଁ ଆଉ ଆପଣ ଆଡ଼େ କେମିତି ପାଣିପାଗ ସବୁ ଅଛି। ପର୍ବ ପର୍ବାଣି କେମତି କଣ ଚାଲିଛି ଟିକେ କୁହନ୍ତୁ ଆମେ ଶୁଣିବା ଚାହୁଁଛୁ ଆପଣଙ୍କ ପାଖରୁ ଏ କଥାଗୁରା।
ଆମ ପଟେ ତ ଭାଇ ମେଘୁଆ ହେଇକି ଅଛି ଆଉ କଣ।
ଭାଇ କଣ କହିବି ମୁଁ ଯୁଆଡ଼େ। ମୁଁ ଯାହା ଥିରେ ବି ବେଳେ ବେଳେ କଥା ହଉଛି କି ଯେତେ ସମୟ ହେଲା କଥା ହେଲାଣି। ତ ମତେ ଲାଗୁଛି ଆମେ ଖାଲି ଅଛୁ ଖରାରେ ଆଉ ସମସ୍ତେ ବର୍ଷାରେ ଅଛନ୍ତି। ବେଲି ସେମାନେ ନିଯେ ନିଯେ ରି -ରି ଯୋଉ ଯୋଉ ରିତୁରେ ଯୋଉ ଯାହା ଅନୁଭବ କରିବା କଥା। ଅନୁଭବ କରିପାରନ୍ତି ଆମେ କିନ୍ତୁ ଅନୁଭବ କରିପାରୁନାହୁଁ।
ହୁଁ କଣ କରିବା ଆଉ ଭାଇ।
ଏଇ ରିତୁରେ ଆମେ ବର୍ଷା ଅନୁଭବ କରିବା କଥା କିନ୍ତୁ ଆମେ ଖରାର ସମ୍ମୁଖୀନ ହେଇ। ଦିନକୁ ଦିନ ଲାଗୁଚ ଆମେ। ଅଂଶୁଘାତର ମାନେ ବ - ହଲା ହେଲା ଭଳି ଲାଗୁଛି। ଖରା ତ ଦିନକୁ ଦିନ ସକାଳ ଆଠଟା ବେଳୁକୁ ଖରା ଏମିତି ହଉଛି ଯେ। ଘରୁ ବାହାରି ହଉନି ଆପଣ ନିଜେ କୁହନ୍ତୁ କଣ କରିବା।
ହଁ ପରା ଭାଇ କଣ କରିବା ଆମର ଇଏ ଗୋଟେ ଜାଗା ଗୋଟେ ବର୍ଷା ହଉଥିବ ଗୋଟେ ଜାଗା ଗୋଟେ ବର୍ଷା। ବର୍ଷା ହେଉନଥିବ।
ଆଜ୍ଞା ଆଜ୍ଞା ନିଶ୍ଚୟ ନିଶ୍ଚୟ ଏଇଟା ତ ସବୁଠି ସେଇଟା ହଉଛି ଆଜ୍ଞା।
ଏ ପାଖାପାଖି ହୁଁ ସେ ଆମ ପଟେ ବର୍ଷା ହଉ ଥିଲା ସେପଟେ ବର୍ଷା ହଉନଥିଲା। କଣ କରିଆ ଭାଇ ଆଉ।
ନିଶ୍ଚୟ ଏଇଟା ହଉଚି। ମୁଁ ଯୋଉଠି ପଢ଼ାପଢି଼ ପାଠାଗାରରେ କରୁଚି ସେଠି ଯଦି ବର୍ଷା ପକଉଚି ତ ମୁଁ ଆମ ରୁମର ରୁମ ଯେତେବେଳେ ଯାଉଛି ଆମ ରୁମ ଯାଉଛି ସେଠିକି ଗଲା ସି ବର୍ଷା ହିଁ ନଥିବ। ଭାବୁଛି ଏତକି ଦୂରରେ ଏତେ ବି ଅଳ ଏତେ । ଦୂରରେ ବେଶୀ ନୁହଁ। ଏତିିକି ଜୋରରେ ବର୍ଷା ହଉନାଇ କଣ ପାଇଁ।
ହାଁ ହାଁ।
କଁ କରିପାରିବା। ହଉ ଆପଣ କୁଆଡେ ବୁଲିଆକୁ ଯାଆନ୍ତି କି?
ହଁ ଭାଇ ବୁଲିଆକୁ ତ ଯାଏ ସନ୍ଧ୍ୟା ହେଲେ ଟିକେ।
ଆଜ୍ଞା ନାଇଁ ସେଇଟାକୁ ସେଇଟା ବି କହୁଚି ବୁଲା ସେଇଟା ଭଲ କଥା। ମୁଁ ଏମିତି ପଚାରୁଛି ଯେ ଧର ଆପଣ ବର୍ଷକୁ କୁଆଡେ କେତେବେଳେ କୋଉ ବଡ଼ ବଡ଼ ଅଁ ପର୍ଯ୍ୟଟନ ସ୍ଥଳୀକି କୁଆଡ଼େ ବୁଲିଆକୁ ଛନ୍ତି କିଛି କହିପାରିବେ କୁଆଡ଼େ ଯାଉଛନ୍ତି?
ହଁ ଭାଇ ଏମିତି କେବେ କେମିତି ସାଙ୍ଗମାନଙ୍କ ସହ ପୁରୀ, କୋଣାର୍କ ଏମ ତି ବୁଲିଆକୁ ଯାଏ ଆଉ। ଦୂର ଦୂର ସ୍ଥାନ ମହେନ୍ଦ୍ରଗିରି
ଆ ବହୁତ ଭଲ ଜାଗା କଥା କହିଲେ ଆଜ୍ଞା। ପୁରୀ ଜାଗା ତ କହିଲେ ଭାଇ ଆଉ କୁହନି ନା ପୁରୀ ଜାଗା ତ ଆମେ ବି ଯାଉ ବର୍ଷକୁ ତିନି ଚାର ଥର ବି ବେଳେ ବେଳେ ହୋଇଯାଏ।
ଆଜ୍ଞା।
କାହିଁକି ନା ପୁରୀ ଏମିତି ଜାଗା ଯେ ସେଠି ଯେ ଖାଲି କାଳିଆକୁ ଟିକେ ଦର୍ଶନ କରିଦେଲେ କହିଲା ଭଳିଆ ଯେତେ ଭୋକ ଥିଲେ ବି ଭୋକ ମରିଯାଏ।
ହଁ ଭାଇ। ସେଠି ତ ଗଲେ ଭାଇ ମଜା ଅଲଗା ହଉ ପୁରୀରେ।
ସେ ଯୋ ସାଙ୍ଗ ସହିତ ଯୋଉ ସମୁଦ୍ର କୂଳରେ ପାଣିରେ ଡେଁ ସମୁଦ୍ରରେ ଡେଇଁବା ଆଉ ସେ ଭିଡ ଭିତେରେ ଯୋଉ ପାଣି ସେ ପାଣି ଟା ଯୋଉ ସ୍ପ୍ରେ ଆମ ଉପରେ କରୁଥିବେ ସେ ଯୋଉ ମଜା ଆଉ କିଛି ମିଳିବ ନାହିଁ ମଜାରେ। ସାଙ୍ଗସାଥି ଗଲେ ତ ଅଲଗା ପ୍ରକାର ମ ଜା ଭାଇ ଯୁଆଡେ ଗଲେ କାହିଁକିନା ସାଙ୍ଗସାଥି ଏମିତି ଲୋକ ଯେ ଆପଣ ଯେତେ କଷ୍ଟରେ ଥିଲେ ବି ସେମାନେ ଆପଣଙ୍କ କଷ୍ଟ ସମ ବୁଝିପାରନ୍ତି ଯେ
ଯେ ମୋ ସାଙ୍ଗ ଟା ଏମିତି ବହୁତ କଷ୍ଟରେ ଅଛି ତାର ଅଛି ସବୁ ବୁଝିପାରନ୍ତି ସେ ସାଙ୍ଗ ସାଙ୍ଗକୁ ଜୀବନରେ ସାଙ୍ଗ ରହିବା ନିହାତି ଦ ଜରୁରୀ ଗୋଟେ।
ହଁ ଭାଇ।
କାଇଁ ମୋର ବି ସେ ସାଙ୍ଗ ଅଛନ୍ତି ଏବେ ବି ଗଲେ ଗାଁର ସାଙ୍ଗମାନେ ଅଛନ୍ତି କେତେ ଅଛନ୍ତି ସାଙ୍ଗମାନେ କ-କଥା ବୁଝନ୍ତି। ସାଙ୍ଗସାଥିରେ ବେଳେ ବେଳେ ଆମେ ଏମିତି କଥା ହେଇଯାଉ ମନ ବି ମାନେ ଭଲ ଲାଗେ ଗାଁ ବିଷୟରେ ପଚାରିଲେ ଗାଁ ବିଷୟରେ ଟିକେ କହିଦିଅନ୍ତି ଭଲ ଲାଗେ ବହୁତୁ। ଆପଣ ତ ଆପଣଙ୍କୁ କଣ କହିବି ଆପଣ ତ ନିଜେ ସାଙ୍ଗ ମାନ ଗାଁ ସ ରହୁନ୍ତି ଗାଁରେ ଖେଳା ବୁଲା ଦୌଡା ହସ ଖୁସି ମଜା ସବୁ ବୁଝି ପାରୁଥିବେ।
ହଁ ଭାଇ କଣ କରିଆ ଆଉ ସେଟା ହିଁ ତ ମଜା ଜୀବନରେ ଆଉ।
ଆଜ୍ଞା ଆଜ୍ଞା ନିଶ୍ଚୟ ଆଜ୍ଞା ନିଶ୍ଚୟ ପିଲାଦିନ ସାଙ୍ଗ କିଏ ଭୁଲି ପାରିବେ ନାଇଁ ପିଲାଦିନେ ଯୋଉ ମଜା ସେ ମଜା ଜୀବନରେ ତ ସେ ଆଉ ଦ୍ଵୁତୀୟ ଥର ଆସନି କାହିଁକିନା ଆମେ ବି ଚାହୁଁ ଯଦି ଆମେ ଆଉ ଥରେ ଯଦି ଆମକୁ କିଏ ଭଗବାନ ସୁଯୋଗ ଦିଅନ୍ତିୁ ଯ ପିଲା ଦିନକୁ ଯାହାରି ମୁଁ ଆଉଥରେ ପଳାନ୍ତି ବହୁତ ମତେ ଭଲ ଲାଗେ ପିଲା ଦିନକୁ ଯିବା ପାଇଁ। କାହିଁକିନା ଆମେ ଯେତେବେଳେ ଅଷ୍ଟମ କିମ୍ବା ନବମ ଦଶମରେ ପାଠ ପଢେ ଆମେ ଭାବୁଛେ ଯେ କେ-କେତେବେଳେ ଦଶମ ସଇଲା ଆମେ କେତେବେଳେ ସ୍କୁଲ ଛାଡି ପଳେଇଆ ଏଠି ଭଲ ଗୋଟେ ମାନେ ଗୋଟେ ସମାନ ଯେବେ ଭାବୁଛି ସେଇଟା ଆ ସୋଠୁ ଭଲ ଥିଲା ଯେ ଆମେ ଆଉଥରେ କେମତି ସେ ଦଶମରେ କି ଅଷ୍ଟ ଅଷ୍ଟମରେ ନବରେ ପାଠ ପଢନ୍ତି ସେଇ ସାଙ୍ଗ ମାନ ଖୁସି ମଜା ସେ ସାରଙ୍କ ସହିତ ଟିକେ କଥାବାର୍ତ୍ତା ବହୁତ ଭଲ ଥିଲା।
ସବୁଠୁ ଭଲ ସମୟ ହୋଉଚି ଭାଇ ସେ ସ୍କୁଲ ଟାଇମ ସ୍କୁଲ ଟାଇମ
ଛାତ୍ର ଜୀବନ ଜୀବନରେ ଛାତ୍ର ଜୀବନରେ ସମୟ ଗୋଟେ ଥର ଯଦି ଦ୍ଵିତୀୟ ଥର କି ତୃତୀୟ ଥର ଆସନ୍ତା ସେ ସବୁପିଲାପଳାନ୍ତେ ସେ ଯୁ ଯୁଗକୁ
ଆମର ଭାଇ ସରିକି ପାଞ୍ଚ ଛ ବର୍ଷ ହେଲାଣି ହେଲେ ବି ମନେ ପଡୁଛି ସେ ସ୍କୁଲ ସା ସାଙ୍ଗ ମାନଙ୍କୁ ଦେଖିଲେ ଆଉ କଣ କରିବା ଭାଇ
ସେଇ ତ ଗୋଟାଏ ଜୀବନ ଆଉ କଣ କରିବା ସାଙ୍ଗ ମନେ ପଡିଲଲେ ଗୋଟାଏ କଥା ଯୋଉ ଗେଟ୍ ଟୁଗେଦର ହନ୍ତି ମିଶାମ ମିଶି କରନ୍ତି ସେଇ ଗୋଟାଏ ସମୟରେ ସବୁ ସାଙ୍ଗ ସହିତ ମିଶ ପାରନ୍ତି ସେତିକି ବେଳେ ବହୁତ ଖୁସି ଲାଗେ ସେ ଦିନଟା ତାରେ ମିଶ ସେ କଥାବାର୍ତ୍ତା ହସ ଖୁସି ସେ ଟାଇମ ରେ ବହୁତ ଯଦି କହିବାକୁ ଗଲେ ତ ଗୋଟେ ଭଲ କଥା କହିବେ ବଲେ ଆପଣ ଯାହାଥିରେ ବେଶୀ ମିଶି ନଥିବ କି ଯାହା ମାନେ କଥାବାର୍ତ୍ତା ହେଇେ ଡର ଡରରେ କି ପୁଅ ହଉ କି ଝିଅ ଯାହା ବିଷ ଆପଣ ମାନ ସେଥିରେ ମିଶିଲା ପରେ ଅଲରେଡି ବହୁତ ଭଲରେ ମି ଆଉ ସେ ଟାଇମ ରେ ଯୋଉ ହସ ନାଚ ଖୁସିରେ ଯୋଉ ଭୋଜି ଭାତ କରିବା କି ନାଚ ଖୁସି କରିବା ସେ ଆଉ ମଜା ଆସିବ ନାହିଁ। ଆଉ ଆପଣ କେମିତି କଣ କରୁଛନ୍ତି ଗାଁରେ ନିତିଦିନିଆ କର୍ମ ସେ କହିବେ କି?
ନିତିଦିିନିଆ କରମ ଖାଇ ସକାଳୁ ଉଠେକି ଟିକେ ଏବେ ତ ବିଲ ଗୋଡ ଅ ଚାଲିଛି ଆଉ ତସା ତସି ଆଉ ଆଉ ଟିକେ ଜେଜେବାପାଙ୍କ ସହ ଯାଉଚୁ ଟିକେ
ଭଲ ଭଲ ତାଙ୍କୁ ଟେ ସାହାଯ୍ୟ ତାଙ୍କୁ ସାହାଯ୍ୟ କରିବାଟା ଆମର ବହୁତ ପୁଣ୍ୟ କାମ ଗୋଟେ
ହଁ ଭାଇ ନିଜ ନିଜର କର୍ମ ଭାଇ ସେଟା
ଆଜ୍ଞା କାହିଁକି ନା ସିଏ ଯୋଉ ଆଜ୍ଞା ଆଜ୍ଞା ଆଜ୍ଞା କାହିଁକି ନା ସିଏ ଯୋଉ ସମୟରୁ ତାଙ୍କର ବିଲ ବାଡିକି ଆମର ସବୁ ଧରି ମିଶି କାମ କରୁଛନ୍ତି ଆମେ ଭଥିରେ ତ ଆମେ ଛାଡିକିପା ପଳେଇଥାନ୍ତି କହିଲା ବେଳେ ସେମାନେ ତାଙ୍କ ସମୟରେ ଜାଣିଛେ ବହୁତ କମ ଟଙ୍କା ମାନେ ରୋଜଗାର ବହୁତ କମ ହଉଥିଲା ସେ ସେଇଥିରୁ ବି ମାନେ ପୋଷୁଥିଲେ ଆମକୁ ଭାବନ୍ତୁ
ହଁ ଭାଇ।
ଆଉ ଆପଣ କେ ଖେଳା ଖେଳି କିଛି କରନ୍ତି?
ହଁ ଭାଇ ଫୁଟବଲ ଟିକେ ଖେଳେ ଆଉ।
ଆ ହଉ ଫୁଟବଲ ତ ଖେଳ ହେବେ ତ ଫୁଟବଲ ବିଶ୍ୱକପ୍ ଚାଲ ଦେଖୁଛନ୍ତି କି?
ନାଇଁ ଭାଇ ଦେଖିନି ଟାଇମ ହୋଉନି ପରା ନଟାର୍ନଉନି ଗାଁ ଆଡେ ଗାଁ ପ୍ରୋବ୍ଲେମ ତ ଜାଣିଥିବେ ଭାଇ ଆଉ ପରୋ ଥରେ ଗଲେ
ଆଜ୍ଞା ଆଜ୍ଞା। ସେ ନେଟାର୍ ପ୍ରୋବ୍ଲେ କଥା ମନ ପଡିଲା ମର ଲକ୍ଡାଉନ କଥା ଭାଇ ଲ ତାହାଲେ ଆମ ଯୋଉଠି ମୁଁ ଗାଁରେ ରହୁଥିଲ ନା ନେଟୱାର୍କ ଏତେ ପ୍ରୋବ୍ଲେମ ରହୁଥିଲା ପଢ଼ା ପଢ଼ ପାଇଁ ମୋର ବହୁତ ଅସୁବିଧା ହୋଉଥିଲା ମୋତେ ଯେ ଭାଇ ହାଲୋ।
ହଁ ଭାଇ ଆଉ କଣ କରିବା ଆଉ ଆପଣଙ୍କର ଟିକେ କୁହନ୍ତୁ ଦୈନନ୍ଦିନ କାର୍ଯ୍ୟକ୍ରମ।
ହଁ ମୋର ତ କଣ ସକାଳ ସାତଟା କିମ୍ବା ଆଠଟାରେ ମୁଁ ସ୍ନାନ କରିକି ଆସିଲେ କିଛି ଖାଇକି ଠିକ୍ ନଅଟା ଦଶଟା ବେଳେ ପାଠାଗାରକୁ ଆସେ କିଛି ସମୟ ପାଠ ପଢିଲା ପରେ ଠିକ ଠିକ ବାରଟା କି ଗୋଟେ ସମୟ ଯାଇକି ଟିକେ ଖାଇ ଦେଇକି ଆସ ଟିକେ ତାପରେ ରେଷ୍ଟ ନିଏ। କିଛି ସମୟ କିଛି ଭାବରେ ତିନିଟା ଚାରିଟା ଭିତରେ ଆସିକି ପାଠ ଆଗାରକୁ ଆସେ ପାଠ ପଢିବା ପାଇଁ ତ ପଢିଲା ସମୟରେ କିଛି ବି ଦି ତିନି ଘଣ୍ଟା ପଢିଲା ପରେ ଟିକେ ଫି ମାନେ ହବା ପାଇଁ କିଛି ବାହାରୁ ବୁଲାବୁଲି କିଛି ମନ୍ଦିରରେ ଟିକେ ବୁଲାବୁଲି କରିକି ପୁଣି ଆଉଥରେ - ପାଠ ପଢେ ତା ପାଠ ପଢିବା ସମୟରେ ଠିକ ଆଠଟା ନଅଟା ବେଳେ ପୁଣି ଆଉଥରେ ଖିଆ ପିଆ କରେ ତାପରେ ରାତିରେ ଟିକେ ଘଣ୍ଟା ଅଧଘଣ୍ଟା ଭିତରେ କି ପଢା ପଢି କରି ତାପରେ ଶୋଇଯାଏ ଏଇଟା ଜୀବନ ଆମର। ଛାତ୍ର ଜୀବନ ଆଉ ଜାଣିଥିବେ ଗୋଟେ ସରକାରୀ ଚାକିରି ପାଇଁ କେତେ କଣ କରିବାକୁ ପଡୁଛି।
ହଁ ଭାଇ ସେଟା ତ ଆଉ ସମସ୍ତଙ୍କୁ କରିବାକୁ ପଡୁଛି ଭାଇ ଆଉ।
ଆଜ୍ଞା -ଆଜ୍ଞା -ଆଜ୍ଞା। ଆଉ ଆପଣ ଆପଣ ତ କିଛି ଜାଗା ନାହି ଟିକେ ଜାଣିଥିବ କି କୁହନ୍ତୁ ଆମେ ଶୁଣେଇଥା ଜାଗା ଆପଣଙ୍କ ସେପଟେ କୋଉ ଭଲ ଜାଗା ଅଛି?
ଆମ ପଟେ ତ ଭାଇ ଦାରିଙ୍ଗି ବାଡ଼ି ଜାଣି
ଯା ହଉ ଭାଇ ଭାଇ କେଡେ ବଡ ନାଁ ଟା କହିଲେ ସେ ଜାଗା ପାଇଁ ମୁଁ ଯେ ବହୁତ ହେଲାଣି ଯିବା ପାଇଁ ହେଲେ ମରେ ଯିବା ପାଇଁ ହିଁ କିଛି ରାଜି ହଉନାହାନ୍ତି ତ ଏକାକି ଯାଇପାରୁନାହିଁ ଜାଣିଚ ତ ଆମ ପାଇଁ ଏତେବାଟ ଯିବାକୁ ବହୁତ ଦୂର ହେଇଯାଉଛି ଆମକୁ।
ଆସ ଭାଇ କେବେ ବୁଲାବୁଲି କରି ଆମ ଆଡେ
ହଁ ନିଶ୍ଚୟ ନିଶ୍ଚୟ ଆପଣ ଡାକୁଛନ୍ତି ଆମେ ମନା କରିପାରିବୁ କେବେତ ଗୋଟେ ସମୟ ହେଲା ଆମେ ନିଶ୍ଚ ଯିବ ଆପଣଙ୍କ ଆଡୁ
ଆଜ୍ଞା।
କଣ କରିବା ଏଇ ତ ଆମର ଜୀବନ। ତାପରେ ଆପଣ ଆଉ କେମିତି ଅଛନ୍ତି ସବୁ ଗାଁ ରେ ଆପଣଙ୍କର ଘର ଲୋକ ସବୁ?
ଭଲ ଭାଇ ଆଉ କଣ?
ଆଜ୍ଞା। ଘର ଲୋକ ରହିଲେ ଭଲ ଆମର କିଛି ଟେନ୍ ନାଇଁ ଭାଇ ଆଉ ସବୁ ସବୁଥିରେ ଆମେ ଭଲରେ ରହିବା। ଆପଣ ତ ଦେଖୁଥିବେ ଏଇଠି ଆପଣ କ୍ରିକେଟ ଖେଳ ଦେଖି ଯାନ୍ତି ତ? ଏବେ ତ ଆମର ଏଇଠି ମହିଳା ବିଶ୍ଵକପ୍ ଚାଲିଛି। ପୁଣି ଏଇ ବର୍ଷ ଆମର ଭାରତ ନେଇଯାଇଛି ଅଲରେଡି ପୁରୁଷ ଦଳ ବିଶ୍ଵକପ୍ ନେଇଗଲେଣି।
ହଁ।
ତାପରେ ବି କାଲିର ମ୍ୟାଚ ଦେଖିଥିବେ ଆପଣ ଯୋଉଁ କାଲି ମ୍ୟାଚ ଆମର ଭାରତ ହାରିଗଲା ସାମାନ୍ୟ ଗୋଟେ ଛୋଟ ଟିମ୍ ଠାରୁ। ହଉ ଭାଇ ଆପଣ ତ ଖୁସି ଲାଗିଲା ଆଜ୍ଞା ଖୁସି ଲାଗିଲା ଆପଣ ଧନ୍ୟବାଦ। ଧନ୍ୟବାଦ।
ଆପଣଙ୍କ ଠୁଇ